ଖାଇକିଛ କି ବସିଛ ତମେ
ମୁଁ ଏଇ ଖାଇକି ଶୋଇଥିଲି ଉଠିଲି ଆଉ
କଣ କହିଥିଲ
ଆଜି ଖାଇଥିଲି ଭାତ ତ ସାଲାଡ ଆ ମାଛ ତରକାରୀ ଆମ୍ବ ଏଇ ସବୁ ତମେ
ମୁଁ ଆଜି ଖାଇଥିଲି ଉ ପଖାଳ
ହୁଁ ଖରାଦିନେ ପଖାଳର କଣ କହିଲା
ସେବର
ହୁଁ
ମୁ ପଖାଳ ଆଜି ଖାଇଦେଲି ଟିକେ ପେଟ ସେଏ ହେଇଗଲା ତ ଗରମ
ଆଚ୍ଛା
ଘରେ କହିଲେ ପଖଳ ଖାଇଦି ଗରମ ପଖଳ ଖାାନ ତ ସେଇ ପକ ବାକି ହାତ ଖା ସେ ପେଟକୁ ଠଣ୍ଡକ ମିଳତି ହ ପିଠ ଗରମ ନଖ ସତା ଏମେ ମୌଜୁଦ ଫର୍ମେଟିକ
ଦେହ ଭଲ ଅଛି
ହଁ ମୋର ତ ଦେହ ଭଲ ଅଛି ତମର କୁହ
ହଁ ମୁଁ ବି ପୁରା ଠିକ ଠାକ୍ ଅଛି
ଆଉ ଘରେ ସବୁ କଣ କରୁଛନ୍ତି ତାଙ୍କ ଦେହ ଭଲ
ହଁ ଘରେ ସମସ୍ତେ ଭଲ ଅଛନ୍ତି ସମସ୍ତେ ଖାଇକି ସବୁ ଶୋଇଛନ୍ତି ଆଉ ଖରାାରେ ଆଉ କଣ କରିବିକଏ
ସବୁ ଶୋଇଥିବେ ନା
କ କଇଲ
ପୁରା ଘରେ କଣ କରୁ ସବୁ ଶୋଇଥିବେ ଖରାରେ
ହଁ ଶୋଇଛନ୍ତି ସମସ୍ତେ ଶୋଇଛନ୍ତି ଉଠିବେ ସେଇ ସାଞ୍ଚଟା ମାସ ଆଉ ତାପରେ ସମସ୍ତଙ୍କ କାମ ସମସ୍ତେ
ହୁଁ ଏହେ ଆମ ୟାରେ କାଉାଉଁଳିଆ ପାଗ କରିଛି
ଭଲ ଏଠି ତ ଖରା ଅଧିକ ଗରମ ହାଗଛି
ଆମର ମେନ୍ କଥା ହଉଛି କଣ ନା ଆମ ଘରରୁ କି ଦଶ ପନ୍ଦର ହାର ଡିଷ୍ଟାନ୍ସ ରେ ଆଠ ଦଶଟା ପୋଖରୀ ଅଛି ତ ସେ ପାଣି ଅଛ ସେଇଥିାଇଁ ପାଣି ଥଣ୍ଡା ଥଣ୍ଡା ପବନ ଦଉଛି ପୁରା ତମରେ ଆସିଲାଣି ତମ ଏ ସା ଚାଷ ଫାସ
ହଁ ଚାଷ ହୁଏ ହନ୍ତି ଡିଷ୍ଟଟାନ୍ସ ଆଉ ଏତେ ପାଖରେ ନୁହଁ ଆଉ
ଆମର ଯୋଉ ଡିଷ୍ଟାନ୍ସ ରେ ନାଇଁ ଆମର ପୁରା ପାଖରେ ଚାଷ ଫାସ ହୁଏ ତ ସେ ମୌସମ ଟା ଆସିଲାଣି ବର୍ଷା ହଁ ବିଲରେ ଚାଷ ଏବେ ଆମର ବିଲ ପ୍ରବଳ ଅଛି ଯେ ହେଲେ ଆମେ କରୁନା ଟାଇମ ହୁଏ ନା ଏଇ ଘରେେ ତିନି ବାପା ଫପା ତ ଆମେ କରୁନା ଯୋଉ ବଖରା ତ ସେ ପାଣି ଫାଣି ପୁରା ଅଛି ହଳ ଫଳ ହଉଛି ତଳା ଫଳା ପଡିକି ରୁଆ ହ ହବ ସେଇ ପୁରା ମସ୍ତ ଲାଗେ ମୁଁ ସେଇ ବିଲଆରେ ବୁଲୁଛି
ଭଲ ଆଉ ଖରା ବେଳେ ବୁଲୁଚ ଚାରିଟା ବେଳେ ବୁଲାନ୍ତୁ ନା
ଆମେ ୟ ପାଖ କାଉଁଳିଆ ପାଖ ଯିଏ କହ ସନ୍ଧ୍ୟା ହେଇଯାଇଛି କି
ଓହୋ ବର୍ଷା ଉଠେଇଛି ନାଇଁ
ହୁଁ ମସ୍ତ ଲାଗୁଚ ଟାକ୍ଟର ଫାକ୍ଟର ଟିକେ ଚଲେଇ ଦଉଛି ଆ ଦାଦାଙ୍କର ଅଛି ହୁଁ ହଳା ଫଳ କରୁଛୁ ବୁଲୁଛୁ ଆଉ ଟାଇମ ପାସ୍ ଆଉ
ଆମର ଏପଟେ ବିଲ ଜାଗା ଅଛି ଯେ କିନ୍ତୁ ଦି କିଲୋମିଟର ବାଗଆ ହବ ଘରରୁ ହଁ ସେ ମାନେ ଗୋ ହଁ ଗୋ ଗୋଟେ କିଲୋମିଟର କି ଦେଢ କିଲୋମିଟର ହ ବାବା ମାନେ ଆମେ ଯଦି ସ୍କୁଟି ନେଇକି ଯାଉ ସେତେବେଳେ ବୁଲିବା ପାଇଁ ହବ ନହେଲେ ମନେ କଲେ ବି ଆମର ବି ବିଲ ଅଛି କିନ୍ତୁ ସେଇଠି ଯାଇକି ଅଛି ଦୂରରେ ସେଠି ସବୁ ମାନେ ଦେଇେଇଛୁ ସେମାନେ ଖାଲି ଯାହା କରନ୍ତି ମାସଉଜା ମାନେ ବର୍ଷକୁ ଯା ହେଲେ ଆଣିବେ ଆଉ ଆମେ ଖାଲି ଦେଖିବା ପାଇଁ ବୁଲି ପାଇଁ ଯାଉ ଯାହା କେବେ କେମିତି ଚାରଟା ବେଳ ଯିବୁ ଯିବୁ ଯୁ ସ୍କୁଟି ନେଇକି।
ଓହୋ
ବଢିଆ ପବନ ଦଉଥିବ ବଢିଆ ଲାଗେ କିନ୍ତୁ ଘର ପାଖରେ ତ ନୁହଁ ହଁ ଡେଲି ବି ଯାଇହବନି।
ହୁଁ। ଆମେ ଆଡେ ପୁରା ଘର ପାଖ ତାପରେ ହେଇଗଲା ପରେ ସବୁ ଆଡ଼େ ହରା ହରା ଦିଶିବ। ହୁଁ ସବୁଜ ସବୁଜ ଦୁଷିବ ସବୁ ବଢିଆ ଲାଗିବ।
ହଁ ଯାହା ଯୋଉଟା ମାନେ ପସନ୍ଦ ସେଗୁଟା ନଥିବ ତାଙ୍କ ପାଖରେ।
ହୁଁ ହୁଁ ସେଗୁଡା ପରା ନ୍ୟାଚୁରାଲ ଦୁଶେ। ମାନେ ପ୍ରାକୃତିକ ଦୁଶ୍ୟା ପୁରା। ହୁଁ ତାପରେ ହଁ ବର୍ଷା ଦିନେ ମସ୍ତ ଲାଗେ ନା ତାପରେ ଯେବେ ବର୍ଷା ଫର୍ସ ଛାଡିଯାଏ। ଖରା ଦିନ ଆସେ କଟାକଟି ଟାଇମ ଆସେ ସେତେଳେ ତ ହଳଦିଆ ହଳଦି ଆହୁରି ମସ୍ତ ତାଠୁ ଭଲ ଦୁସେ।
ହଁ।
ହୁଁ ହୁଁ। ଆଉ କଣ କଣ ଚାଷ ହୁଏ ତମ ସିଆଡେ? ହଁ ଆମ ଘରେ ତ ସମସ୍ତେ ଭଲ ଅଛନ୍ତି ତମ ଘରେ?
ହଁ ଭଲ ସବୁ ଆମ ଏପଟେ ଚାଷ କଣ ବିରି କୋଳଥ ଆଉ ବାଦାମ ଚାଷ ହୁଏ। ଆଉ କଣ ସୋରିଷ ଆଉ ଆଉ କଣ ଏଇ ସବୁ ତ ଆଉ କଣ? ପରିବା ଚାଷ ବି ହୁଏ ସବୁ ସେପଟେ ହଁ।
ଆମ ଇଆଡ଼େ ବି ମାଛ ଚାଷ।
ହୁଁ।
ପନିପରିବା ଫଲ ମାନେ ସବୁ ଆଇଟମ୍ ର ପନି
ହଁ।
ସେ ବିରି କୋଲଥି ସେଗୁଡା ହୁଏ ନା। ଷୋରିଷ ଫୋରିଶ ଆଖୁ ହୁଏ।
ଓହୋ ତମେ ସେପଟେ ଆଖୁ ଆମ ଏପଟେ ଆଖୁ ହଁ ଲିମିଟେଡ କିନ୍ତୁ ବେଶୀ ବାଦାମ ଆଉ ବିରି ଏଇଗୁରା ସବୁ ବେଶୀ ହୁଏ।
ଉଁ ହୁଁ। ଆଉ ରଜରେ କଣ କେମିତି ପ୍ଲାନ କରୁଛ ସବୁ?
ଅ ରଜରେ କଣ ଏଇ ଡ୍ରେସ କିଣିକି ଆଣିଛି କୁଆଡେ ଯଦି ଭଲ ମୁଁ ଏଥର ମାନେ ପାଗ ଭଲ ରହିଲେ ତ ଯାଇହବ। ନହେଲେ ଘରେ ନହେଲେ କୁଆଡେ ଯିବା ହଁ ସପିଙ୍ଗ ସରିଲାଣି। ସପିଙ୍ଗ୍ ଶ୍ ଅ ହଁ ଦି ଦିନ ପାଇଁ ନେଇଆସିଛି ଆଉ ଗୋଟେ ପାଇଁ ଆଣିନି। ଭାବୁ ପୁ ଦିନି ଅନଲାଇନ ଆଣିଥାନ୍ତି ଆଉ କିଛି ମାର୍କେଟ ଏତେ ଭିଡ ଥିଲେ ଆଉ ମାନେ ଯାଇନି।
ହୁଁ।
ଆଉ ତାପ ଯଦି ଭଲ ୱେ ପାଗ ରହିଲେ ବୁଲିବୁ କିଛି ନାହିଁ।
ହୁଁ।
ନହେଲେ ତ କୁଆଡେ ଆମ ଗାଁରେ ବି ଭଲ ସେଲିବ୍ରେସନ ହୁଏ। ହଁ।
ଦୋଡି ଖେଳିବ କଣ ପିଠା ଫିଠା ଖାଇବ ବୁଲିବ ଆଉ।
ହଁ ଘରେ ପିଠା ହୁଏ ଗାଁ ରେ ବି ଭଲ
ଆଉ ପାନ ତ ନିହାତି ଖାଇବ ନା?
ହଁ ପାନ ବି ଖାଉ ଆଉ ତାପରେ ଗାଁ ରେ ସମସ୍ତ ସାଙ୍ଗମାନେ ସମସ୍ତେ ମିଶିକି ଯାଉ ଦୋଳି ଖେଳିବା ପାଇଁ ଭଲ ଲାଗେ। ଏଠି ଗୀତ ଫୀତ ବାଜିକି ପୁରା ଗୋଟେ ରାଉଣ୍ଡରେ ମାନେ ଗୋଟେ ଜାଗାରେ ହୁଏ। ସେଠିକ ଆ ଯାଅ ଚାରିଟା ବେଳେ।
ପୁରା ଇ ମାନେ ଇଏ କରୁଛ ଆଉ।
ହଁ ଭଲ ଲାଗେ ଆଗରୁ ଆହୁରି ଛୋଟବେଳେ ଅଧିକ ଭଲ ଲାଗୁଥିଲା। ଏବେ ଏବେ ଏତେ ନୁହଁ ଆ ଏବେ ଯାନ୍ତି ମି ସେଟା ହୁଏ ଖରା ଗରମରେ ଇଚ୍ଛା ହୁଏନି ଘରୁ ବାହାରିବା ପାଇଁ ରହିଲୁ।
ହୁଁ ହୁଁ।
ତମେ କଣ ତମେ ପୁଅ ପିଲା ତମେ ବୁଲି ପାରିବ ସବୁବେଳେ ବୁଲ ନା।
ହୁଁ ବେଶୀ ଗରମ ହେଲେ ନହେଲେ କାର ବାହାର କରୁ। କାରରେ ବୁଲୁ।
ହୁଁ।
କାରରେ କାରରେ ବାଇକ୍ ଠୁ ଆହୁରି ଭଲ ମାନେ ଇଏ ଏସି ଲଗେଇଦବ ତା ହଁ ବାଇକ ରେ କାର ଅପେକ୍ଷା ବାଇକ୍ ଟାରେ ଭଲ ହେଲେ ଗରମରେ ବାଇକ୍
ଗରମ ପାଇଁ କାର ଏସି ଲଗେଇ ଦବୁ ଆରାମସେ ଯୁଆଡେ ଯିବୁ ବୁଲି ବାଲିକି ଆସିବୁ।
ଏସିି ଲଗେଇଦେଲ ତାପରେ ଗୀତ ବଜେଇଲ।
ଏଞ୍ଜୟେ। ଏଂଯାଏ।
ତାପରେ ବୁଲା ବୁଲି ଏଂଯାଏ କଲ ପୁରା ଆଉ।
କୁଆଡେ ପ୍ଳାନ୍ କରିଛ କଣ ଯିବ।
ପୁରୀ ଆଡେ ପଳେଇ ପୁରୀ ଫୁରୀ ପଳେଇବୁ ସେଇଆଡେ ଆଉ। ତିନି ତିନି ଯାଙ୍କ ପୁରା
ହଁ।
ହୁଁ। ମୋତେ ବି ଭଲ ଲାଗେ ସଦାବେଳେ ନୂଆ ନୂଆ ଜାଗାକୁ ନୂଆ ନୂଆ ଡ୍ରେସରେ। ଆରେ ଫଟୋ ଉଠେଇବାର ବହୁତ ସକୋ ମତେ। ସେଥିପାଇଁ ନୂଆ ନୂଆ ଜାଗାରେ ବୁଲିବାକୁ ଭଲ ଲାଗେ। ଆଉ କଣ ଖବର କୁହ। ହାଲୋ।
ଆମର କିଛି କୁଆଡେ ଗଲେ କଆଡେ ମାନେ ଆଗରୁ ଯେତେବେଳେ ପଢା ମାନେ କଣ୍ଟିନ୍ୟୁସ ଚାଲିଥିବ ସେତେବେଳେ ଆମେ ସୁଯୋଗ ଖୋଜୁଥିବୁ। ଏଠି ଫାଙ୍କା ମିଳନ୍ତାନି କୁଆଡେ ଯାଇକି ଫଟୋ ଫଟୋ ଉଠେଇ ପାରନ୍ତି ଇଏ କରିପାରନ୍ତି।
କିନ୍ତୁ ସେତେବେଳେ ଟାଇମ
ହଁ ଯେବେ ସରିଯିବ। ଗୋଟେ କଥା ଜାଣିଛ ଯେ ଯେତେବେଳେ ଆମେ ପ୍ଲସଟୁ ସ୍କୁଲରେ ପଢୁଥିଲୁ। ଭାବୁଥିଲି ଛୁଟି ଫୁଟି ମିଳୁନି ଛୁଟି ମିଳନ୍ତା ବୁଲନ୍ତେ କେଏ ଡେଲି ଡେଲି କଲେଜ ସ୍କୁଲ ଆସିବ ଆଜି ସରିଗଲା ତ ଆଉ ଥରେ ଯିବାକୁ ଇଚ୍ଛା ହବ ଇଏ ହବ।
ଘରେରେ ରହିକି କଣ କରିବା ବାଳେବେଳେ ଇଚ୍ଛା ହଉନି?
ହୁଁ। ଯେତେବେଳେ ଯେ ଥିବ ତାର ଏସାସ ହବନି ସରିଲା ପରେ ସବୁ ଜଣା ପଡିବ।
ସବୁ ହଁ ସେଇଆ।
ହୁଁ।
ଆଉ ରାତିରେ କଣ ଘରେ ରୁହନା ମାନେ ବଜାର ବଜାର ଯାଉଥୁ ନା।
ରାତିରେ ମୁଁ ହାଇଏଷ୍ଟ ଦଶଟା ଏଗାରଟା ପର୍ଯ୍ୟନ୍ତ ରୁହେ ପଦାରେ।
ଓହୋ ଆହୁରି ହାଇଏଷ୍ଟ କହୁଛ।
ହୁଁ ଅତି ବେଶୀରେ ଏଗାରଟା।
ଓହୋ ତାପରେ ବାରଟା ଘରକୁ ଆସ ନା।
ନା ବାହାରଟା ସୁଦ୍ଧା ଆସିକି ମୁଁ ଖାଇ ପିଇକି ଶୋଇଯାଏ।
ଓହୋ।
ନହେଲେ ମମି ଚିଲଲେଇବେ ଯେ।
ସିଆଡେ ସିଆଡେ ତ ରହିବ ଖାଇବ ଆଉ କାହିଁ ଆସଛ ଘରକୁ।
ହୁଁ ସେଇ କଥା ତ ମମି ଭାଉଜ କୁହନ୍ତି ମ ମତେ ଘରେ ଯିଏ ବି ଦେଖେ ସେ ଖାଇବା ବେଳେ ଦେଖେ ନହେଲେ ଯଦି ଦେହ ଫିଅ ଖରାପ ଥିବ ତାହେଲେ ଘରେ।
ନହଲେ ସବୁବେଳେ ବୁଲିଥାଉ।
ହୁଁ ଆମର ତେଲ ବାଇକ୍ ଥିଲା ପ୍ରୋବ୍ଲେମ ପଇସା ମାଗିଲେ ସିନା ଗାଡି ଶୁଣିବି ଏବେ ତ ବେଟରୀ ସ୍କୁଟି ଅଛି ଆଉ କେ କାହାକୁ ପଚାରେ ରା ସବୁ ବେଳେ ଚାଜ ଲଗେଇବ ସକାଳୁ ପଳେଇବି।
ଆରାମସ ବୁଲ ଆଉ ସାଙ୍ଗ ସାଥି ଯଦି ନା
ହୁଁ ନା ମୁଁ ଏତେ ସାଙ୍ଗସାଥି କରେ ନା ଯୋଉ ତିନି ଚାରଟା ଅଛନ୍ତି ନହେଲେ ଏକାଠି ଆମ ବୁଲେ ଆକ୍ସ ମାନେ ଏ ଟାଇପରେ
କୁଆଡେ ଯାଅ ମାନେ ସେମିତି ସେଇଡରେ ଖାଲି ଚଲାଅ ଗାଡି ନା କଣ?
ଉ ହୁଁ ଆଉ ମୁଁ ଇଆଡେ ବହୁତ ଗଡି କୁଚି ଅଛି ମୁଁ କୁଆେ ମୁଁ ଯୋଉ ଗୁଡଆ ବାଟ ଜାଣିିନଥିବି ସେଇ ବାଟ ଯିବି ମୁଁ ଜାଣିଛି ଏଇଟା ମାନେ ସ୍କୁ ହୁଁ ସ୍କୁଟି ଆମର ଶହେ ପଚିଶ କିଲୋମିଟର ଯାଏ। ଥରେ ଚାର୍ଜ କଲେ। ତ ମୁଁ ଜାଣିଛି ଶହେ ପଚିଶ କିଲୋମିଟର ଖାଲି ମିଟର ଦେଖୁଥିବି ଚଲଉଥିବି ଦେଖିବି ଏଇଠ ଠି ମାନେ ହେଇଗଲା କି ଅଧା ହେଇଗଲା ଏଇଠୁ ରିଟର୍ଣ ବି ଅଛି ନା ତ ମୁଁ ଯେତେବେଳେ ପୁଣି ରିଟର୍ନଣ କରିବି ଏଟା ତ ପେଟ୍ରୋଲ ବାଇକ୍ ହେଇନି ଯେତେ ପଉଥିବ ଚାଲୁଥିବ।
ହଁ
ସେଇ ଅନୁସାରେ ମୁଁ ସଦାବେଳେ ନୂଆ ନୂଆ ଗାଁ ଗଳିରେ ପଶେ ବାଟ ଫାଟ ଦେଖେ ମୁଁ କାହାକୁ ପଚେ ଚାାର ନା ଜୁଆାରଡର ବା ଯାଇଥିବ ମୁଁଡେଡେ ଯିବି ଲାଷ୍ଟ ଯୋଉ ମପ ଫପ ସରିଯିବ ତାପରେ ପଚାରିବି
ଭଲ ଲାଗେ ନା କଣ ମାନେ ଯିବା ପାଇଁ ସବୁଆଡେ
ରଚ ଯେମିତି ରିସର୍ଚ ଟାଇପ ର ଆଉ ଏଇ ଦେଖିବା ବାଟଟା କୁଆଡେ ଯାଇଛି ଏଠି ମରିଯିବା କୁଆଡେ ଯାଇଛି ସେଟା ନି ନମା କୁଆଡେ ଯାଇଛି ହଁ
ଓହୋ ବନ୍ଦ
ହୁଁ